ହ୍ୟାଲୋ କଂ କରିବି ହ୍ୟାଲୋ।
ଆଜ୍ଞା କୁହନ୍ତୁ ହ୍ୟାଲୋ।
ଆଜ୍ଞା କୁହନ୍ତୁ ହଁ କୁହନ୍ତୁ ଏବେ କଲ ଆସିଥିଲା। ଲାଗୁନଥିଲା ଏଇ ନେଟୱର୍କ କଣ ଇସୁ ଥିବ।
ହଁ। ଆଉ କିମତି ଅଛନ୍ତି?
ହଁ ଭଲ ଆଉ ଆପଣ।
ହଁ ଭଲ ଅଛି। ଆଜ୍ଞା।
ଓହୋ ଆଉ ଘରେ ସମସ୍ତେ ଭଲ ଅଛନ୍ତି।
ଆଜ୍ଞା ସମସ୍ତେ ଭଲ ଅଛନ୍ତି।
ଆଜିର ଦିନ କେମିତି କଟିଲା ଆପଣଙ୍କର।
ଆଜିର ଦିନ ଭଲ କଟିଚି।
କଂ ଖାଇବା ଫାଇବା କରିଥିଲେ କଂ ଖାଇଥିଲେ।
ଆଜି ଟିକେ ସାଧା ହେଇଥିଲା ଅରୁଆ ଡାଲମା ଶାଗ ଭଜା ପୋଟଳ କଷା
ହୁଁ। ଅରୁଆ ଡାଲ ଅରୁଆ ଡାଲମା ହେଇଥିଲା ଆଜି ଗୁରୁବାର ଅଛି ବୋଲିକି ନାଁ କି।
ଗୁରୁବାର ଏକାଦଶୀ ପୁଣି ରୁକ୍ମଣୀ ବିବାହ ବହୁତ ସାରା।
ଇସ୍ ଆଧ୍ୟାତ୍ମିକ ଉପରେ ବୋଧେ ଯାଅ ତମେ ଆଉ।
ହଁ।
ଯାଅ ଏତେ କଥା ଜାଣିଛନ୍ତି ଆପଣ ଗୋଟେ ପୁଅ ପିଲାଟେ ହେଇକିି ମୁଁ କିନ୍ତୁ ଝିଅ ପିଲାଟେ ହେଇକି ଏତେ କଥା ଜାଣିନେହିଁ।
ସେମିତି କିଛି ନାହିଁ ଯ ଆ ଘରେ ହଉଚି ବୋଲି ଜାଣିଚି ନହେଲେ କେମିତି ଜାଣିଥାନ୍ତି।
ଓହୋ ଏବେ କଣ ଘରେ ରହୁଛନ୍ତି ଆପଣ ତ।
ହଁ ଘରେ।
ଓହୋ।
ଆପଣଙ୍କର ଦୈନନ୍ଦିନ ପ୍ରଣାଳୀ ହାଁମ୍ ମ ଏ ଯୋଉ କ ହଁ ପ୍ରଣାଳୀ
ଦୈନନ୍ଦିନ ପ୍ରଣାଳୀ ଆଉ କଣ। ସକାଳୁ ଉଠୁଚି ବ୍ରସ୍ କରିକି ଆଗ ଖାଇ ଦଉଚି ଦଶଟା ଭିତରେ। ଯାଇ ଜଳଖିଆ କି କିଛି ଗୋଟେ ଖାଉଚି ତାପରେ ପୁଣି ରୋଷେଇ ବାସ ହେଲେ ଗୋ ଟେ ବେଳୁ ଗାଧୁଆ ପାଧୁଆ କରିକି ଗୋଟେରେ ପୁଣି ଖାଉଚି।
ଅହ।
ତାପରେ ପୁଣି ତ ରାତି କୁ ଖାଉଚି ପୁଣି ଶୋଉଚି ଆଉ ଆଉ କିଛି କାମ ନାହିଁ।
ହୁଁ ଅହ।
ଆପଣଙ୍କର
ଜାଣିପାରୁନଥିଲୁ କି? ଆଉ ଆଉ କଣ ଅ ଆଜି ତାହେଲେ ଏତିକି ହିଁ ଘଟିଥିଲା ଆପଣଙ୍କ ସହିତ। ଆଉ ଆପଣଙ୍କ ମତରେ ବନ୍ଧୁତା ତା ମାନେ କେମିତି କେମିତି କରିବା ଦରକାର? ଆଉ ଆପଣଙ୍କର ସେମିତି କିଏ ବନ୍ଧୁ ଅଛନ୍ତି?
ବନ୍ଧୁତା ମୋର ସେମିତି ଭଲ ବନ୍ଧୁ ନାହାନ୍ତି। ଅଛନ୍ତି ଏମିତି ଭଲ ମାନେ ଅଛନ୍ତି। ନା ମାନେ ଲୋକ ଯୋଉ କୁହନ୍ତି ଆମର ଗୋଟେ
ହଁ ବହୁତ ଭଲ ହଁ ବହୁତ ଭଲ ସାଙ୍ଗ ଅଛନ୍ତି ହୁଁ।
ସେମିତି ମୋର କେହି ହେଇପାରିନାହାନ୍ତି। ବୋଧ ହୁଏ ମୁଁ କାହାର ହେଇପାରିନି ବିଶ୍ଵସ୍ତ ସେଥିଲାଗି।
ହଁ ସେଇଆ ବି ହେଇ ଥାଇପାରେ ହୁଏ ତ ଆମେ କାହାର ହେଇପାରନ୍ତିନି କି ଆମର କେହି ହେଇପାରନ୍ତିନି।
ହଁ। ଆପଣଙ୍କର ଆଜି କଣ ଦିନ ଟା କେମିତି ଗଲା? ଆପଣଙ୍କ ଦିନଟା ଆଜି କେମିତି କଣ ଯାଇଛି?
ଓ ଆଜିର ଦିନଟି ମୋର ସେମିତି ଭଲରେ ଯାଇଛି। ଖରାପ କିଛି ନୁହଁ କିନ୍ତୁ ବନ୍ଧୁଙ୍କ ପାଖରୁ ଟିକେ ଏ ଶକ୍ତ ଆ ଆଘାତ ପାଇକି ଟିକେ ମନ ଭଲ ନାହିଁ ଆଉ।
ଆ ମନ ମନ ଦୁଃଖ କଲେ ଆଉ ହବନି ଖୁସିର ରୁହ ସବୁ ଠିକ ହେଇ
ମାନେ ଯାହା ପାଖରୁ ଆପଣ ଯାହା ଆଶା କରିଥିବେ ଯଦି ସେଇ ଏ ଭଳିଆ ଜିନିଷ ଆପଣ ନ ପାଆନ୍ତି ତାଙ୍କ ପାଖରୁ କି ଆଉ କିଛି ଅଲଗା ପାଆନ୍ତି କି ସିଏ ଆପଣଙ୍କୁ ବୁଝି ନ ପାରନ୍ତି ଅଲଗା କିଛି ବୁଝନ୍ତି ତ ସେ ଜାଗାରେ ଟିକେ କଷ୍ଟ ହୁଏ ମନକୁ କାହିଁକିନା ଆମେ ତାଙ୍କୁ ବହୁତ ଭଲ ବନ୍ଧୁ ବୋଲି ଭାବିଥାନ୍ତି। କି ସିଏ ଆମକୁ କେବେ ବି ହେନେ ଭୁଲ ବୁଝିବେନି କିନ୍ତୁ ସେଇ ଭଳିଆ ପରିସ୍ଥିତିରେ ସିଏ ଆପଣଙ୍କୁ ଭୁଲ୍ ବୁଝନ୍ତି। କି ଅଲଗା କିଛି ଏପଟ ସେପଟ କଥା କୁହନ୍ତି ତ ସେ ଜାଗାରେ ଆପଣଙ୍କୁ ବହୁତ କଷ୍ଟ ହବ କି ନାଇଁ?
ହଁ।
ମୋର ତ ସେମିତିରେ ବି କେହି ଭଲ ବନ୍ଧୁ ନାହାନ୍ତି। ଏ ହୁଏତ ହେଇ ମୁଁ କାହାର ଭଲ ବନ୍ଧୁ ହେଇପାରିନି ବୋଧେ। କିନ୍ତୁ ମୋ ମତରେ ବନ୍ଧୁ ଏମିତି ହବା ଦରକାର ଆ ଯିଏ କି ଆଖି ମୁଜିକି ଅନ୍ୟ ଜଣଙ୍କୁ ବିଶ୍ଵାସ କରିପାରୁଥିବ ତା ଗରେ ପଚାଶ ଜଣ ଆସିକି ଯଦି କହିବେବି ତୋ ବନ୍ଧୁ ତୋ ନାରେ ଏମିତି କହିଥିଲା ସେ ଜାଗାରେ ସେମିତି କହିଥିଲା ସିଏ ହସିକି ସେ ଜାଗାରୁ ପଳେଇ ଆସିବ। କି ପରେ ଆସିକି ତା ବନ୍ଧୁ ପାଖରେ କହିବ ଜାଣିଛୁ ମତେ ସେ ପିଲା ତୋନାରେରେ ଏଇୟା କହୁ ଥିଲା ବୋଲିକି। ଛାଡ଼ ସେମାନଙ୍କ କଥା ସେ କଣ ଜାଣିଛନ୍ତି ଆମ ଭିତରର ବନ୍ଧୁତା କେମିତି।
ହୁଁ।
ତ ଏଇଭଳିଆ ବନ୍ଧୁ ହବା ଦରକାର କିନ୍ତୁ ଏବେକାର ଯୋଉ ବନ୍ଧୁ ଏ ଯୋଉ କୃଷ୍ଣ ସୁଦାମାଙ୍କର ବନ୍ଧୁର ର ଯୋଉ ଗାଥା ସେ ଏବେ ଟୋଟାଲ ଆଉ ଦେ ଦେଖିବା ପାଇଁ ବି ମିଳୁନି କି ଶୁଣିବା ପାଇଁ ବି ମିଳୁନି।
କାହିଁ ସେମିତି ବନ୍ଧୁ ଆଉ କୋଉଠି ଦେଖିବା ପାଇଁ ଦେଖିବା ତ ବହୁତ ଦୂର କରେ ଶୁଣିବା ପାଇଁ ବି ମିଳୁନାହାନ୍ତି।
ହଁ।
ଆଉ କଣ କୁହନ୍ତୁ ଆପଣ ସାଉଣ୍ଡ ବ ବହୁତ ହେଇଥିଲା ମୁଁ ଭିତରରୁ ପଳେଇ ଆସିଲି ସେଇଥିପାଇଁ।
ହୁଁ ସାଉଣ୍ଡ ଟିକେ ଅଧିକ ଥିଲା।
ହୁଁ।
ଆଉ ଆପଣ ଅ ଏବେ ମାନେ କଣ କରୁଛନ୍ତି ପଢାପଢି ସରିଲାଣି ନା ସରନେ।
ଏଇ ପ୍ଲସ ଟୁ ସରିଛି ଏ ବର୍ଷ।
ଓହୋ ପ୍ଲସ୍ ଟୁ ସରିଯାଇଛି। ହ ହଁ ଆଗକୁ କିଛି ଭାବିଛନ୍ତି ଆପଣଙ୍କର।
ଆଗକୁ ଭାବ ଝିଅ କଣ ପ୍ଲସ ଥ୍ରୀ ଟା କରିଛନ୍ତି ଆଜି ଆଡମିସନ ଥିଲା ମୋର ବଟ ମୁଁ ଯାଇମି। ମିଶେଇ ଗଲାଣି।
ଓହୋ କେମିତି ମି ହେଇଗଲା ଜାଣି ପାରିଲାନି।
ନା ଜାଣିଦଲି ଜାଣି ଶୁଣିକି ଛାଡିଦେଲି।
କେମିତି ମାନେ କାହିଁକି ଏମିତି ଭାବୁଥିଲେ କି ମାନେ ନକ ପାଇଁ।
ହ ମୁଁ କରିବି ବୋଲି ଭାବିଥିଲି ଫାଷ୍ଟ ତାପରେ ଯେହେତୁ ପ ଭଲ କଲେଜ ବି ସିଲେକ୍ସନ ହେଲା ବଟ ମୋର ଅନର୍ସ ପସନ୍ଦ ହେଲାନି ସବଜେକ୍ଟ।
ଓହୋ ତାହେଲେ ଏଇ ବର୍ଷ ଟା ଛାଡିଦେଲେ।
ଛାଡିଦେଲି ନା ଛାଡିବିନିପଗ ଆଗକୁ ସ୍ପଟ ବି ଅଛି ସ୍ପଟ ଆଡମିସନ ସେତେବେଳକୁ ମୁଁ କଥା ହଉଥିଲି। ଆମ ମୁଁ ଯୋଉଠି ଆଗରୁ ପ୍ଲସ ଟୁ କରିଥିଲି ସେଠି ସଙ୍କ ସହିତ କଥା ଥାଉଥିଲି ସାର୍ କହିଲେ ଯଦି ଏବେ ତୋ ପସନ୍ଦ ସବଜେକ୍ଟ ଆସୁନି। ତ ଏବେ ତୁ ତାକୁ ଛାଡିଦେ ସ୍ପଟ ରେ ଲେକ୍ଚର ମାନଙ୍କ ମାନେ ଡିପାର୍ଟମେଣ୍ଟରେ ଗୋଟେ। ରହୁ ବଟ ଅଛି। ତାପରେ ବି ସାର୍ କହିଲେ କି ଯଦି ଆସୁନି ଏବେ ଛାଡି ଦେଇେଥାଏ। ସ୍ପଟ ରେ ଯଦି ହେଲା ତ ସ୍ପଟ ଆଡମିସନ କରିଦବା ଆଉ
ଓହୋ ଆଉ ଆପଣଙ୍କର ହବି ବିଷୟରେ କଣ କୁହନ୍ତୁ?
ମୋର ହବି ମୋ ହବି ହଉଛି ମୁଁ ମାନେ ଗଛ ପତ୍ର ମୁ ମାନେ ବହୁତ ସାରା ପସନ୍ଦ ମର ବା। ଗ ଯେତେ ପ୍ରକାର ଗଛ ମୁଁ ଦେଖିବି ତାଙ୍କୁ ମାନେ ଗଛରୁ ପତ୍ରଟିଏ ଛିଡ଼େଇବା ଆଗରୁ ମୁଁ ଦିଥର ଭାବେ କି ଗଛ କେତେ କଷ୍ଟ ହବ।
ନିଜକୁ ଗଛ ଜାଗାରେ ରଖିକି ଭାବନ୍ତି ଆଉ।
ହୁଁ। ଗଛ ଲୋକ ହାଣି ଦଉଛନ୍ତି କେତେ ଗଛ ପତ୍ର ସବୁ ଲୋକ କାଟି ପକଉଛନ୍ତି ମତେ ସେ ସବୁ ଦେଖିଲେ ବହୁତ କଷ୍ଟ ହୁଏ।
ଓହୋ। ପଶୁ ପକ୍ଷୀ ରଖିଛନ୍ତି।
ପଶୁପକ୍ଷୀ କହିଲେ କେବଳ ଆମ ଘରେ ତିନୋଟି ଗାଈ ଅଛି। ହ।
ତିନୋଟି ଗାଈର ଯତ୍ନ ନିଅନ୍ତି।
ହଁ। ଯତ୍ନ ନିଅନ୍ତି କହିଲେ ତାଙ୍କର ମାନେ ସକାଳୁ ଉଠିଲେ ତାଙ୍କୁ ମାନେ ବାହାରେ। ଦିଟା ପାଳ ଦବା। ସନ୍ଧ୍ୟାରେ ସେମାନେ ଚରିକି ଆସିଲା ପରେ ତାଙ୍କ ପାଇଁ ଟିକେ କୁଣ୍ଡା ଆଉ ପାଣି ଯୋଉ ଇଏ। ବ୍ୟବସ୍ଥା ଟିକେ କରିଦବା ଏଇ ସବୁ କାମ ମୁଁ ତାଙ୍କର କରିଦିଏ।
ହୁଁ ହୁଁ।
ଇଆଡେ ହଁ।
ଆଉ ହ ଆଉ କ୍ଷୀର ଫିର ଦିଅନ୍ତି ନା ଗାଈ।
ହଁ ସେଇ ଗାଈ ତିନିଟା ରଖା ହେଇଛି ସେଇ କ୍ଷୀର ପାଇଁ ହିଁ ଆଉ ନହେଲେ ଗାଈ। ଘରେ କିଏ ରଖନ୍ତି ଆମ ଘରେ ତ କହୁଛନ୍ତି ଗାଈ ରଖିବାନି କ୍ଷୀର କିଣିଦବା।
ହୁଁ ହୁଁ ହ ଏବେ ତ ଏବେ ତ ସବୁ ମଣିଷ ମାନେ ଚାହୁଁଛନ୍ତି। କି ମାନେ ସୁବିଧା ସୁବିଧାରେ ସବୁ କିଛି ଗ୍ରହଣ କରିବା ପାଇଁ କିନ୍ତୁ ଆ ଆପଣ ନିଜେ ଭାବନ୍ତୁ ନିଜ ଘରର ମାନେ ଗାଈ ରଖିକି ନିଜ ଘରୁ। ଓ ଗାଈ ଉ ପାଖରୁ କ୍ଷୀର ଆଣିବା ଯେ ତିକି ଶୁଦ୍ଧତା ଆ ସେଥିରେ ଥାଏ ଆପଣ କିଣିକି ଆଣିଲେ ସେ କ୍ଷୀର ସେତିକି କଣ ଶୁଦ୍ଧ ଥାଏ।
ନା ନା ସେଥିପାଇଁ ତ ମୁଁ ମନା କରୁଛି।
ହଁ ପ୍ରଚୁର ପରିମାଣରେ ପାଣି ଥାଏ।
ହଁ ବାସ ସେଥିଲାଗି ତ ମନା କରାହେଉଛି। ଦେଖିବା କଣ କରୁଛନ୍ତି ଆଉ ତଥାପି ମୁଁ ସବୁ ଦିନ ଯଦି ଗୋଟା
କାରଣ ଘରେ ଯୋଉ ଜିନିଷ ଟା ଉ କରିଥିବେ ସେଇ ଜିନିଷର। ମାନେ ଘରେ ଯୋଉ ତିଆରି ହଉଥିବ ଯେମିତି କିି ଆପଣଙ୍କର ଅ ଅ ହଉ କଣ ମାନେ ପନିପରିବା କିଛି ଚାଷ କରନ୍ତୁ ନିଜ ବାଡିରେ ନିଜ ଘରେ। ଆଉ ପନିପରିବା ହଉ କି ଯାହା ବି ହଉ। ଆପଣ ତାକୁ କଲା ପରେ। ସେଟା ଉଁ ତାର ଯେତିକି ଶୁଦ୍ଧତା ଥାଏ ସେ ଜିନିଷର। କିନ୍ତୁ ଏଇଗୁଡାକର ସେତିକି ଶୁଦ୍ଧତା ନଥାଏ।
ନା ସେତିକି ବି ଆସିବ ଓଡିଶା ମାନେ ତାକୁ।
ବାରେ ସେତିକି ସୁଦ୍ଧତା ନଥାଏ ସେଥିରେ ବହୁତ ସାରା ସାର ମସଲା ଥାଏ।
ହଁ ସାର ତାପରେ ପୁଣି। ଟିକେ ଯଦି ସେ ପୋକ ଲାଗିଲା ଆମ ଘରୋଇ ଉପଦାର ଆମେ ଯଦି ଗୋଟେ ଛୋଟ ଛୋଟ କଣ ପତ୍ର ପୋ କ ଲାଗିଲା ହଁ କଣ ଗୋଟେ। ଏପଟ ସେପଟ କରିକିନା ଗୋଟେ ଦେଶୀ ଉପାୟରେ କରିଦଉଛେ କିନ୍ତୁ ସେମାନେ ତା ଗୋଟେ କୀଟନାଶକ ଔଷଧ ପକେଇ ଦେଇଥିବେ। ଏସବୁ ତ ଆଉ ଦେହ ପାଇଁ ସେରାରେ କେତେ କ୍ଷତିକାରକ।
ବହୁତ କ୍ଷତିକାରକ।
ସେଥିଲାଗି କହୁଥିଲେ ଗାଈଗୁଡାଙ୍କୁ ବି ରଖିଛନ୍ତି ସେଥିଲାଗି। ସେଇ ଶୁଦ୍ଧ କ୍ଷୀର ପାଇଁ ତ ଗାଈ ରଖା ହେଇଛି ବାହାରୁ କହୁଛନ୍ତି। ଗାଈ ଗୁରା ବି ମାନେ। ଅଛନ୍ତି କହୁଛନ୍ତି ଗାଈ ନା ଯତ୍ନ ନେବା ପାଇଁ ବି ଲୋକ ନାହାନ୍ତି। ତ ସେସବୁ ବି ଗାଈ ମାନଙ୍କ ପାଇଁ ବି ଯତ୍ନ ନବା ପାଇଁ ଲୋକ ଯେହେତୁ ନାହାନ୍ତି ସେମାନଙ୍କ ପାଇଁ ଜଣେ ଯାହା ଯାହା ଯେତିକି ପାରିବା ସେତିକି କରିବା ଗାଈ ମାନଙ୍କ ପାଇଁ।
ହୁଁ ହଉ ଆପଣ? ହଁ ମୁଁ ଘରକୁ ନହେଲେ ଯାଇକି ଫ୍ରି ହେଇକି ଆପଣଙ୍କୁ ଜଣାଉଛି ମୁଁ ଏବେ ଟିକେ ଘରକୁ ଯାଏଁ। ହଉ ଠିକ ଅଛି ରହୁଛି।
ଆଜ୍ଞା।